ହ୍ୟାଲୋ ବନ୍ଧୁ ନମସ୍କାର।
ନମସ୍କାର ନମସ୍କାର।
ବନ୍ଧୁ ଦେହ ପା ସବୁ ଭଲ ନା?
ଆପଣଙ୍କର
ହଁ ମୋର ତ ବହୁ ମାତ୍ରାରେ ଦେହ ବହୁ ତ ଭଲ ଅଛି ପ୍ରାୟତଃ ଆଉ ଆପଣଙ୍କ ଘରେ ସମୀସ୍ତଙ୍କର ଦେହ ପା ଭଲ ନା?
ଆଜ୍ଞା ସମିତିଙ୍କର ଭଲ ମମି, ବାପା, ଜେଜେମା, ଜେଜେମା ଜେଜେବାପାଙ୍କର ଦେହ ଭଲ ଅଛି?
ହ ଜେଜଙ୍କ ଦେହ ବହୁତ ଖରାପ ଅଛି ଯେପରିକି ଆମ ଘର ପାଖରେ ଯେ ଯେପରିକି ପଦ୍ମିନୀ କେୟାର ଗୋଟିଏ ବୋଲି ହସ୍ପିଟାଲ୍ ଅଛି ସେଠାକ ରୁ ମୋ ଜେଜଙ୍କୁ ଆଜି ନେଇି କି ଯାଇଥିଲି। ଯେପରିକି ପ୍ରାୟତଃ ମୋର ଏକ ହଜାରରୁ ଉର୍ଦ୍ଧ୍ୱ ପଇସା ବି ମଧ୍ୟ ଖର୍ଚ୍ଚ ହୋଇଯାଇଚି। ଆଉ ଆପଣ ଏସବୁ ଜିନିଷ ଖର୍ଚ୍ଚ ହୋଇଛି ମୋ ଜେଜେଙ୍କ ଯେପରି ବି ବି ପି ହାଇ ହେଇଯାଉଚି ବି ଆଜ୍ଞା ଏଇ ସବୁ ଜିନିଷ ଜେଜେଙ୍କର ହଉଚି ବୟସ ହେଲାଣି। ପ୍ରାୟତଃ ସତୁରୀ ପଚୋସ୍ତୋରି ବୟସ ହେଲାଣି।
ପଚସ୍ତୋରି ରେ ତ ସମିତିଙ୍କର ଦେହ ପ୍ରାୟ ଖରାପ ରୁହେ।
ଆଜ୍ଞା ଆଉ ଆଜିର ଦିନ ସକାଳୁ କେମିତି କଣ କଟିଚି ଆ
ଭଲ କଟିଚି ଆପଣଙ୍କର ଦିନ କେମିତି କଟିଚି?
ମୋର ଦେହ ତ ଦିନ ତ ପ୍ରାୟ ସକାଳୁ ମୁଁ ଉଠିଲି ଉଠିବା ପରେ ମୋ ନିତ୍ୟକର୍ମ ସାରିଲି। ନିତ୍ୟକର୍ମ ସାରିବା ପରେ ପ୍ରାୟତଃ ଆମ ଘର ପାଖରେ ଗୋଟିଏ ପିଜୁଳି ଗଛ ଅଛି ସେ ଏଠାରେ ଦୁଇ ରୁ ତିନିଟି ପିଜୁଳି ଆଣି ଖାଇଲି ଏବଂ ମୁଁ ପ୍ରାୟତଃ ଯେପରି ଚିଆସିଟ୍ସ୍ ଗୋଟେ ଜିନିଷ ଥାଏ ମୁଁ ରାତିରେ ସୋଲା ଏସବୁ ଭେଦେଇ ଦେଇଥାଏ। ଭେଦାଇବା ପରେ ସକାଳୁ ଉଠିକି ଖାଏ ଆ ଆପଣ ସବୁ ସକାଳର
ଆମର କ ଆମର ବି ଆମର ବି ଆମେ ସକାଳୁ ଉଠିକି ଇଟିଲି ତରକାରୀ ସବୁ ବରା ବରା ଖାଉ ତାପରେ ଗାଧୁଆ ବେଳେ ଆମର ବୁଧୁବାର ସୋମବାର ଆଉ ଶୁକ୍ରବାରେ ଆଇଁଷ ଖାଉ ନହେଲେ ଭାତ, ଡ଼ାଲମା
ହ
ଆଉ ସନ୍ଧ୍ୟାବଳେ ଆମେ ବାୟା ପାଖରେ ଚୁଉମିନ୍ ଖାଉ।
ଆଜ୍ଞା ପ୍ରାୟତଃ ବନ୍ଧୁ ଆପଣ ସୋମବାରେ ଆଇଁସ ଖାଆନ୍ତି?
ନାଁ ନାଁ କେବେ କେବେ ଖାଇଦିଏ।
ଆଜ୍ଞା ଆଉ ପ୍ରାୟତଃ ମୁଁ କହିବାକୁ ଚାହୁଁଛି କି ବନ୍ଧୁ ଆପଣଙ୍କ ରଜ କେମତି କଣ କଟି ଲା ଏସବୁ ବିଷୟରେ ଆପଣ ଟିକେ ଭଲ ଭାବରେ କହିବେ।
ଆମ ରଜ ପହିଲି ରଜ ଆମ ସବୁଠାରୁ ଭଲ ଭାବରେ କଟିଲା ତାଦେରେ ଆମେ ସବୁ ଗାଧେଇଲୁ ଭୋରୁ ଭୋରୁ ପିଠା ପଣା କାକେରା ପିଠା। ମଣ୍ଡା ପିଠା ଏଇ ସବୁ ଖାଇଲୁ, ପ୍ରାୟତଃ ନୂଆ ନୂଆ ଡ୍ରେସ ପିନ୍ଧିଲୁ, ଦୋଳି ଖେଲୁରୁ, ରଜ ପାନ ଖାଇଲୁ
ଆଜ୍ଞା। ମୋର ତ ପ୍ରାୟ ପ୍ରଥମ। ମୋର ବି ରଜ ବହୁତ ଭଲ କଟି ଟିଲା, ଯେପରିକି ପ୍ରଥମ ରଜରେ ମୁଁ ପ୍ରାୟତଃ ଅଁ କପିଳାଶ ସ୍ଥିତ ଗୋଟିଏ ମାଆଙ୍କୁ ବାବାଙ୍କ ପାଖକୁ ଯାଇଥିଲି କପିଳାଶ ବାବାଙ୍କ ପାଖକୁ, ସେଠାରେ ବା ବାଟରେ ଗଲାବେଳେ ବହୁତ ବାଟରେ ମାଙ୍କଡ଼ ଏବଂ ହାତୀ ଏସବୁ ଜିନିଷ ଦେଖି ଥିଲି, ଦେଖିଆ ପରେ କ କପିଳାରେ କପିଳାସରେ ପ୍ରାୟତଃ ମୋତେ ମାଗଣା ଖାଇବାକୁ ମଧ୍ୟ ଦିଆଯାଇଥିଲା ମ ଯେନ୍ ଯିବ ଯୋଉ ଆମର ପ୍ରସାଦ, ଏସବୁ ଖାଇବା ପରେ ମୁଁ ପ୍ରାୟତଃ ତେରଶହ ବାଉନ ସିଢ଼ି ଚଢ଼ିଲି, ଯେପରି ପାହାଚ ଚଢ଼ିବା ପରେ ପ୍ରାୟ
ତେରଶହ ତେରଶହ ବାଉନ ପାହାଚ ଚଢିଲା ପରେ ତ ମୋ ଗୋଡ ହାତ କାଟିଲାନି ଆଉ।
ହଁ ବହୁତ କଷ୍ଟ ହେଇଛି। ଯେପରିକି ଆମେ ଠାକୁରଙ୍କୁ ଡାକିିକି ବହୁତ ତ ମୋର ସାଙ୍ଗ ଯେପରି କାଳି ଆଜ୍ଞା। ଯେପରିକି ମୋ ସାଙ୍ଗ ଜଗନ ଏବଂ କାଳିଆ ଏବଂ ଜୀ ଜୀବନ ଭାଇ, ଏସବୁ ମିଶି ଆମେ ତେରଶହ ବାଉନ ପାହାଚ ଚଢ଼ିଲୁ। ଚଢ଼ି ସାରିବା ପରେ ପ୍ରାୟ ତ, ସେଠାରୁ ଚଢ଼ିବା ତାପରେ ଆହୁରି ବି ପ୍ରାୟତଃ ବହୁ ବାଟ, ଯେପରିକି ଦେବସଭା ପର୍ଯ୍ୟନ୍ତ ଚାଲିଲୁ। ଆପଣ କେବେ କପିଳାସ ଯାଇଚନ୍ତି କି?
କପିଳାସ ତା ଆମେ ମୁଁ ଯାଇଥିଲି କପିଳାସ ଛୋଟବେଳରେ, ମୋ କଥା ପ୍ରାୟତଃ ସେଇ ମନେ ମନ ନେଇ କମତି କେମତି ଜେଗା କିନ୍ତୁ ଅଳ୍ପ ଅଳ୍ପ ତମେ ଯୋଉ ବା ବି ବା ବିଶେ ତମେ ଯୋଉ ଯେମତି କଇଲ ସେମତି ମ ଜଣାପଡୁଛି, ପୁରା
ଆଜ୍ଞା। ଆଉ ଆପଣଙ୍କର ଏଇ ମୋର ତ ସେଇ ଫା ପ୍ରଥମ ରଜ ଏମତି କଟିଥିଲା। ଦୁ
ଦୁତୀୟ ରଜ ଆମର ଦ୍ଵିତୀୟ ରଜ କଟିଲା ଭଲ କି ଫୁଣି ନୂଆ ଡ୍ରେସ୍ ପିନ୍ଧିଲୁ ଉପାଟକୁ ପିଠା ପଣା ଖାଇଲୁ, ତାପରେ ଗାଧୁଆବଳେ, ପୁଣି ଗାଧୁଆବେଳେ ଦ୍ଵିତୀୟ ରଜ ଆମ ଘରେ ହେଇଥିଲା ମଟନ୍ ଟନ ଆଉ ଭାତ। ଆର ମଟନ, ଭାତ ପୋ-ପୋଡ ପିଠା ତ
କେମିତି ଆପଣ ଦ୍ଵିତୀୟ ଶୁଣନ୍ତୁ ବନ୍ଧୁ। ଆପଣ ଦ୍ଵିତୀୟ ରଜରେ ପ୍ରାୟତଃ ସ ସଂକରାନ୍ତି ପଡିଥିଲା। ଆପଣ ସଂକରାନ୍ତିରେ ଆପଣଙ୍କ ଘରେ ମଟନ ହେଇଥିଲା?
ଚାଲିଲିନି ଆମେ ଛୁଆ ମାନେ କରି ଖାଇଥିଲୁ।
ଆଉ ଆପଣ ତ ବହୁତ ଅଧର୍ମୀ ଲୋକ। ଯେପରିକି ଆମ ଏକରେ ଲୋକମାନଙ୍କୁ ର ପ୍ରାୟତଃ ସଂକରାନ୍ତି ରଜ ସଂକରାନ୍ତିରେ କେବେ ବି ଆଇଁଷ ହୁଏ ନାହିଁ। ଯେପରିକି ପ
କିନ୍ତୁ ବନ୍ଧୁ ମୁଁ କଣ କହୁଚି ମୋ କଥା ଶୁଣ, ବନ୍ଧୁ। ଦେଖ ଯେଦି ଠାକୁ ଠାକୁର ଉପରେ ଶ୍ରଦ୍ଧା ରଖିଛ ତମେ? ଖାଇବୁ ଯିଦି ସବୁଦିନ ଖାଇଦବ। ଇଏ ସୋମବାର ଖାଇବୁନୁ, ସଂକ ଏମିତି ମୁଁ ମନ ଭାବନା ହୁଏନା କି।
ଆଉ ବନ୍ଧୁ ଯେପରିକି ପ୍ରଥମ ରଜ ଏଇ ସବୁ ଦି-ଦିନ କଟିଲା। ଦି ଦୁତୀୟ ରଜରେ ମୁଁ ତ ପ୍ରାୟ କପିଳାସ ଯାଇ ଯୋଉ କଣ, ଆମର ମହାବିନା ବିନାୟକ ଯାଇଥିଲି। ମହାବିନାୟକଠାରେ ବହୁତ ଭଲ ଆମର ବୁଲାବୁଲି ଚାଲିଲା, ପ୍ରାୟ ତଃ ଆମେ, ଦଶ ବାର ଜଣ ଭାଇ ଭଉଣୀ ମଧ୍ୟ ଯାଇଥିଲୁ। ପ୍ରାୟତଃ ଝିପି ଝିପି ବର୍ ଶୁଣନ୍ତୁ ଝିପି ଝିପି ବର୍ଷା ବି ମଧ୍ୟ ହୋଇଥିଲା। ଆଉ ସେଠାରେ ବହୁତ ମାତ୍ରାରେ ଘଡଘଡି ବି ମଧ୍ୟ ମାରିଥିଲା। ଯେପରିକି ମୋ ଭାଇ ଭଉଣୀମାନେ ବହୁତ ଡରିଗଲେ। ସେଠା ରେ ମୋତେ ଗୋଟିଏ ଭାଇ ବି ମଧ୍ୟ ଡକାଇଥିଲେ କି ଆସ, ଆମ ଘରକୁ। ଯେପରିକି ଆପଣ ଆସି ବୁଲିକି ଯିବେ। ପ୍ରାୟତଃ ଆମର କେତୋଟି ଭଉଣୀ ରାଜି ନଥିବାରୁ କି ଭାଇ ମାନେ ପ୍ରାୟତଃ ସମସ୍ତେ ରାଜି ଥିଲେ, ପ୍ରାୟତଃ ଦୁଇ ଜଣ ବନ୍ଧୁ ମୋର ବହୁତ କହିଲେ କି, ନାଇଁ ମୁଁ ଯିବିନି। ଏସବୁ କହିବା ମାତ୍ରକରେ ଆମେ ପ୍ରାୟତଃ ଚଣ୍ଡିଖୋଲ ସ୍ଥିତରେ ରହିକି ପ୍ରାୟତ ଗୋଟେ ଘୁଘୁନି ମଟର ଘୁଘୁନି ତରକାରୀ ଖାଇକି ପ୍ରାୟତଃ ଆମେ ଘରକୁ ଆସିଲୁ ଆପଣଙ୍କ ଦ୍ୱିତୀୟ ରଜ କେମିତି କଣ କଟିଲା?
ଆମେ ଆମ ବଡ ଭଉଣୀ ଆମ ସାନ ଭାଇ ଆମେ ତିନି ଜଣ କୁସୁମପୁରୁ ସ୍ଥିତ ପାର୍କରେ ବୁଲିବାକୁ ଯାଇଥିଲୁ ଆ ତାପରେ କୁସୁମପୁର ପାର୍କ ବୁଲିକି ଆମେ ସେଠିକା ସ୍ଥିତି ରେ ବାହାରେ ଗୁପଚୁପ ର ଦୋକାନ ଟିକେ ଲାରି ନାଗିଥିଲ ଲା। ଏଠି ଗୁପଚୁପ୍ ଖାଇଲୁ ତାପରେ ଛତିଆ ମନ୍ଦିର ବୁଲିକି ଆମେ ଘରକୁ ଆଇଲୁ ରାତି ସାଢେ ଏଗାରଟା ପା ।
ଆଜ୍ଞା ଆଉ ଏଇ ସବୁ ଜିନିଷ ତୃତୀୟ ରଜ ଆପଣଙ୍କର କେମିତି କଣ
ତୃତୀୟ ର ତୃତୀୟ ରଜ ଭଲ କଟିଲା ତୃତୀୟ ରଜ ଦିନ ଆମର ଆଇଁଷ ହେଇନଥିଲା ତୃତୀୟ ରଜ ଦିନ ଆମ ଘରେ ଅରୁଆ, ଡାଲମା, ଶାଗ ଭୁଜା, ପୁ ଟଳ ଭଜା ଆଉ ଆଳୁ ଚକଡା ଏମିତି।
ନା ଠିକ ଅଛି ଆଉ ବ ତୁ ପ୍ରାୟତଃ ଆପଣ ରଜରେ କେତେ ଟଙ୍କାରେ ପ୍ରାୟତଃ ଆପଣଙ୍କ ଡ୍ରେ ସେ ସବୁ ଆଣିଥିଲେ ମୁଁ ତ ପ୍ରାୟ ରଜରେ ଦୁଇରୁ ତିନି ହଜାର ଟଙ୍କାର ଜିନି ଆଣୀଥିଲି ଯେପରିକି ଆମ ବାଲିଚନ୍ଦ୍ରପୁର ଏବଂ ତିଆ ଏଇସବୁ ଜଗରେ ଆଣିଥିଲି ଆପଣଙ୍କର ଆପଣଙ୍କର କେତେ କଣ ଟଙ୍କା ଖର୍ଚ୍ଚ ହୋଇଥିଲା।
ଆଜ୍ଞା ଆଜ୍ଞା।
ଆପଣଙ୍କର କେତେ କଣ ଖର୍ଚ୍ଚ ହେଇଥିଲା ବନ୍ଧୁଟିଏ ବଜାର
। ଛଅଶହ ବାକି ବା । କଣ କହୁଛନ୍ତି ଚାରି ହଜାର ସାଢେ ଚାରି ହଜାର ପାଖାପାଖି ଖର୍ଚ୍ଚ ହେଇଥିଲା।
ଆଜ୍ଞା ବନ୍ଧୁ ପ୍ରାୟତଃ ମୋର ଗୋ ଗୋଟିଏ ଭଉଣୀଙ୍କର ବାହାଘର ଥିଲା ପ୍ରାୟତଃ ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଛି ଯେପରିକି ମୁଁ ଆପଣଙ୍କ ମୋବାଇଲରେ ଆପଣଙ୍କୁ ସେ କାର୍ଡଟି ଦେଇଦେବି ପ୍ରାୟତଃ ମୋ ଭଉଣୀଙ୍କର ବାହାଘର କାଲି ଯେପରିକି ଏକ ତାରିଖରେ ପଡ଼ୁଛି ଆପଣ ଯେମିତି ହେଲେ ବି ଆସିକି ପହଞ୍ଚିବେ ମୁ ମୋ ଭଉଣୀ ବାହାଘରରେ ଏସବୁ ଯେପରି ଆପଣ ଗାଲେଇବେନି। ଗାଲେଇବେନି ବି ମଧ୍ୟ ନା ମୁଁ ଯାଇପାରିଲିନି ବର୍ଷା ହେଲା କି ମୋର କୌଣସି ସାଙ୍ଗମାନେ ରାଜି ହେଲେନି ଯେପରିକି ଯେମି ଏତି ବି ହେଲେ କଳେ ବଳେ କୌଶଳେ ଆପଣ ଆସି ମୋ ଭଉଣୀ ବାହାଘରରେ ପହଞ୍ଚିବେ।
ତମ ଗାଁ ଟା କୋଉଠି?
ଆମ ଗ୍ରାମ୍ ଗ୍ରାମ ଗ୍ରାମ ପ୍ରାୟତଃ ଆପଣ ଜାଣିଛନ୍ତି କି ବାଜୁପୁରା? ହଁ
ରାଜପୁରା ସ୍ଥିତି କୋଉଠି ମାନେ
ସେ ପ୍ରାୟତଃ ଆ ଆପଣଙ୍କ ଘର ପାଖରୁ ମୁଁ ଆପଣଙ୍କୁ ଆମର ଯେପରିକି ମୋବାଇଲେପ ଏବେ ଅଛି ଉଁ ଗୋଟିଏ ଯେପରି ମୋବାଇଲରେ ଦେଖି ଯାଇପାରିବେ ଲୋକେସନ ବୋଲି ଗୋଟେ ଜିନିଷ ଅଛି ସେ ସବୁ ଜିନିଷ ଆପଣଙ୍କୁ ଛାଡ଼ିଦେବେ ଆପଣ ଯେମିତି ହେଲେ ଆସି ପହଞ୍ଚିବେ।
ଆମେ ଆସିି ଯିବୁ ଆଉ।
ଯଦି ଆପଣ ଟିକେ ଜୋରରେ କଥାାର୍ତ୍ତା କଲେ ବହୁତ ଭଲ ହୁଅନ୍
ଆଜ୍ଞା ଆଜ୍ଞା ହଉ। ମୁ ବଇସଟାଥିଲା ତ ତ ମୁ କହୁଥିଲି ତମେ ଲୋକେସନ ଟା ପଠେଇ ଦେଇଥିଲେ ଆମେ ଆମେ ଆମ ଭାଇ ଆସିଲେ ଚଳିବୁ ତ।
ଆଜ୍ଞା ଚଳିବ ବନ୍ଧୁ ପ୍ରାୟତଃ ବନ୍ଧୁ ଆମ ବାହାଘରରେ ମୁଁ ପ୍ରାୟତଃ କରିଛି ଭାତ ଡାଲି ଶୁଣନ୍ତିୁ ଭାତ ଡାଲି ଖଟା ଘାଣ୍ଟ ଯେପରିକି ଚିକେନ ମାଛ ଆଉ ଖାସି ମାଂସ ଆଉ ପାୟାସ ପାମ୍ପଡ଼ ଆଉ ଆଇସ୍କ୍ରିମ୍ ଏ ଗୁପଚୁପ୍ ଏଇସବୁ ଜିନିଷ ଏରିଯା ଆପଣଙ୍କ ଏରିଆରେ ବାହାଘର କଣ କ
ବାହାଘରେ ବି ଆମ ଏରିଆ ବାହାର ବି ଭାତ ଡାଲି ପାସ ଏମ୍ ମଟନ ଖାଲି ଆମ ଏରିଆ ବାହାଘ ମଟନ ଖାଲି ବରଯାତ୍ରୀ ପାଇ ବୁଝିଲ ତ। ବନ୍ଧୁ ମ ମଟ ବାରଯାତ୍ରୀ ପାଇଁକା ଆଉ ଗାଁ ବାଲା ଯିଏ ଲୋକ ଖାଇ ଏ ସେ ଭାତ ଡାଲି ପାମ ପନିର ମାଛ ଛେଚଡା ମିକ୍ସ। ଚିକେନ୍ ମାଛ ପା ପାମ୍ପୋଡ଼ ଆଉ।
ଆଜ୍ଞା ଆଉ ବନ୍ଧୁ ଆପଣଙ୍କର କେମିତି କଣ ଏବେ ପଢାପଢି କେମିତି କଣ ଚାଲିଛି ଟିକେ
ଥାର୍ଡାୟିର ପ୍ଲସଥ୍ରି ଥାର୍ଡାୟିର ଚାଲଚି ମୋର ଏଇନା।
ଆଜ୍ଞା ଆପଣ ପ୍ରାୟ ପ ମୋର ତ ପ୍ରାୟ ଏବେ ଡିପ୍ଲୋମା ପାଠ ପଢ଼ା ଚାଲିଛି ଯେପରିକି ମୁଁ ତ ପ୍ରାୟ ଦଶମ ପାସ୍ କଲି ଦଶମ ପାସ୍ ପରେ ପରେ ପ୍ରାୟତଃ ମୁଁ ବିଷ୍ଣୁ ସାମନ୍ତରାୟ କଲେଜରେ ପା ପାଠ ପଢିଲି ଦୁଇ ବର୍ଷ ସେଠାରେ ପଢ଼ିବା ପରେ ପ୍ରାୟତଃ ଆଜ୍ଞା।
ବିଷ୍ଣୁ ସାମନ୍ତରାୟ କଲେଜ ଟା କୋଉଠି?
ପ୍ରାୟତଃ ଆପଣ ଜାଣିନଥିବେ ପ୍ରାୟତଃ ନୂଆ ହାଟ ସ୍ଥିତ ଗୋଟଏ କଲେଜ ନୂଆ ହାଟ ପାଖରେ ଅ ବିଷ୍ଣୁ ସାମନ୍ତରାଇ।
ଗଭର୍ମେଣ୍ଟ କଲେଜ ନା ପ୍ରାଇଭେଟ୍ କଲେଜ ଗଭର୍ମେଣ୍ଟ କଲେଜ ନା ପ୍ରାଇଭେଟ କଲେଜ?
ଗଭର୍ମେଣ୍ଟ କଲେଜ। ଆପଣ ସବୁ କୁଇଁ କୁଇଁ କଲେଜରେ ପାଠ ପଢ଼ିଛନ୍ତି ଏ ସବୁ ସ୍କୁଲରେ କଲେଜରେ ଟିକେ କହିବେ କି?
ଆମେ। ଆମେ ଦଶମ ପାସ କଲୁ ବାସୁଦେବପୁର ହାଇ ସ୍କୁଲ।
ଆଜ୍ଞା।
ତାପରେ ଆମେ ଇଲେଭେନ ଟୁଏଲଭ ପଢଲୁ। ଆ
ଆଜ୍ଞା।
ହ୍ୟାଲୋ।
ହଁ କୁହନ୍ତୁ କୁହନ୍ତୁ ଆପଣଙ୍କ ସମୟ ଆସିଛି। ବର୍ଚ ବର୍ଚ୍ଚଣା ଆପଣ କଣ ଓମେନ୍ସ?
ନା।
ବର୍ଚ୍ଚଣାରେ ତ ୱମେନ୍ସ କଲେଜ ଅଛି। ଠିକ ଅଛି ବନ୍ଧୁ ମୁଁ ଆସୁଛି ଏବେ ମୋର ଟିକେ ମତେ ନିଦ ଲା ଗିଲାଣି ବନ୍ଧୁ ମୁ ଆସୁଛି ପରେ କଥା ହବା।
ଆଜ୍ଞା ବନ୍ଧୁ ଆଜ୍ଞା।